ହଁ କଣ କରୁଛୁ?
କିଛି ନାଇଁ ଏଇଠି ବସିଛି ଆଉ।
ଆଉ ଖାଇବା ପିଇବା କଣ ହେଇଛି?
ଖାଇବା ମି ଇଏ ଚାହା ବିସ୍ କୁଟ
ଆ ମୁଁ ତ ଆଜି ଯାଇଥାନ୍ତି ତମ ଘରକୁ ଏତେ ଜୋରରେ ଖରା ହେଲା ଯେ ମୁଁ ଆଉ ଯାଇପାରିଲିନି। ତୁ ଆଜି କାଲି ଆସିବୁ ଆମ ଘରକୁ।
ଯିବି ଆଉ
ହଁ କହିଲେ ମୁଁ ଯାଇ ନେଇଆସିବି। ଆମ ଘରେ ବି ରଜରେ ଏଥର ପିଠା ହେଇପାରିନି ତୁ ଆସିଲେ ଆମେ କରିବା ଖାଇବା।
ହଉ ହଉ କି ପିଠା କରିବୁ?
ହେ ତୋ ଫେବରାଇଟି କୋଉ ପିଠା କହୁନୁ?
ନା ସେମିତି କିଛି ନାହିଁ ତୁ ଯୋଉ ପିଠା କରିବୁ ଖାଇବି ଆଉ।
ଆଉ ତାହେଲେ ଠିକ ଅଛି ମୁଁ ମଣ୍ଡା ପିଠା କରିବି ନହେଲେ ଖାଇବୁ ଆଉ। କୋଉ କୋଉ ପୁର ଖାଇବା ତୁ ଭଲ ପାଉ କହ?
ସବୁ ସବୁ ଚଳିବ।
ଆଉ ମୁଁ ବିରି ଫେସି ପିଠା ବି ଅଛି ଫେସି ପୁର ବି କରିବା। ଆଉ ନଡିଆ ଛେନା ଗୁଡ ପୁର ଗୋଟେ କରିବା। ତାପରେ ଆଳୁ ମଟରରେ ଗୋଟେ ପୁର କରିବା। ତୁ ଖାଇବୁ ଆଉ
ହଉ ଆଉ ଆଉ କଣ କରୁଛୁ?
ମୁଁ ଏଇଠି ବସିଥିଲି ଆଉ ଛାତ ଉପରେ ଆଉ
ଅ ହଁ ଖିଆପିଆ ସରିଲାଣି
ହଁ ଖାଇବା ହେଇଥିଲା ଖରା ବେଳେ ଯାହା ଖାଇବା ହେଇଥିଲା ଭାତ ଆଉ ଏବେ କିଛି ଖାଇନି।
ଓହୋ ଆଜି ଖରା ବେଳେ କଣ ରୋଷେଇ ହେଇଥିଲା?
ଖରାବେଳେ ସେ ଭାତ ଡାଲି ଛତୁଆଳୁ ତରକାରୀ ଭଜା ଦହି ପୋଟଳ ଆଉ ଏଇ ପାମ୍ପଡ଼ ଏଇ ଏମିତି ସବୁ ଆଉ
ବଢିଆ ଜିନିଷ ହେଇଛି ଆଉ ଆମର ଡାଲମା ଆଉ ଆଉ ଭଜା ଶାଗ
ହଁ କି ଶାଗ ବା
କୋଷିଳା ଶାଗ ଆଉ
ଓହୋ ହୋ ଆଉ ମୋ ପାଇଁ ଟିକେ ପଠେଇବୁ।
ହଁ ହଁ। ଏଇଠି ଟିଫିନ ରେ ପୁରେଇବି ପଠେଇବି।
ହଁ ହଁ ହଁ ଠିକ ଅଛି।
ଆଉ ରଜରେ କି ପି
ରଜରେ ବା ଆମର ପିଠା ହେଇନଥିଲା ଆମର କେ କେହି ମାନେ ଖାଇନୁ ମୁଁ ସେଥିପାଇଁ କହିଲି ତୁ ଆସିଲେ ଆମେ ପିଠା କରିବା ସାଙ୍ଗ ହେଇ ଖାଇବା।
ଅହୋ ଆମର ପିଠ ପିଠା ହେଇଥିଲା ପୋଡ ପିଠା।
ହଁ କେମିତି କେମିତି ବା କି ପୋଡ ପିଠା?
ଯେମିତି କରନ୍ତି ଏମିତି ଖାଲି ପୋଡପିଠା ଯେମତି ହଏ ସେମିତି ଆଉ କ୍ଷୀର ଦିଆ ହେଇଥିଲା କାଜୁ କିସମିସ ଦିଆ ହେଇଥିଲା। ନୋଡ଼ିଆ ଦିଆ ହେ ଥିଲା ଆଉ
ଏବେ କେତେ ପ୍ରକାରର ବାହାରିଲାଣି ନା କ୍ଷୀର ପୋଡ ପିଠା
ସେଟା କ୍ଷୀର ପୋଡ଼ ପିଠା ଯେ ଖାଲି କ୍ଷୀର ଦିଆହଏ। ଆମର ପାଣିିରେ ଦିହରେ ପାଣି ଦିଆହଇଥିଲା ତା ସାଙ୍ଗରେ କ୍ଷୀର ବି ଦିଆହଇଥିଲା ଅମୁଲ ଦିଆ ହେଇଥିଲା। ଆଉ ଚିନି ଆଉ ଅଦା ଗୁଜୁରାତି ଲବ ଗ ମରିଚ ସେ ସବୁ କୁଟା ହେଇ ପଡିଥିଲା। ଆଉ କାଜୁ କିସମିସ ପଡିଥିଲା ନଡିଆ କୋରା ନଡିଆ ପଡିବ। ଆଉ ନଡିଆକୁ ମାନେ କାଟିକିନା ପକାନ୍ତି ସଇଲେ ଏଇଟା ସ ଭିଜି ଗଲେ ଚାଉଳ ପକେଇକିନା ତାକୁ ଜନ୍ତି କିିନା କଡେଇରେ ଦିଆ ହେଇ ପୋଡା ହେଇଥିଲା ଆଉ।
ଓହୋ ହ ହ ଏଇତ ବହୁତ ବହୁତ ଟେଷ୍ଟ ଲାଗୁଥିବ।
ବହୁତ ବଢିଆ ହେଇଥିଲା।
ଆଉ ମୋ ପାଇଁ ଖଣ୍ଡେ ଏଥର ଆଣିକି ଆସ ଆସିବୁ କରିକି
ହଁ ଆଉ ଏବେ ତ ହବନି ସେ ରଜ ରଜରେ ଆଉ ରଜରେ ତ ପୋଡ ପିଠା ଆଗ ଘ ଇ
ହଁ ନାଇଁ ମୁଁ ମୁଁ ରଜରେ ମୋର ତିନି ଳ ହେଇଥିଲା। ତମର?
ମୋର ବି ସେଇ ତିନି ହଳ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ
ଓହୋ ଆଉ ରଜ ତ ଏଇ ଯୋଉ ଖରା ଗରମ ହଉଛି କୁଆଡେ ବି ତ ଯାଇ ହଉନି
କୁଆଡେ ଯାଇ ହଉନି ଘରେ ଯାହା ବସିବା କଥା ଆଉ
ହଁ ଖରାରେ ତ ଯାଇ ହଉନି ତାପରେ ସେଥିପାଇଁ ଆମର ଗରମରେ ଆଉ ଗ୍ୟାସ ର ଯୋଉ ଅସୁବିଧା ପିଠା ବି କିଛି ହେଇନଥିଲା। କହିଲି ପରେ କରିି ଖାଇବା ଆଉ କାଲି କେତେବେଳେ ଆସିବୁ?
କାଲି ମୁଁ ସେଇ ଚା ଟା ବେଳେ ଯିବି ଆଉ।
ହୁଁ ହୁଁ ଆଗରୁ କହିଲେ ମୁଁ ଚାଉଳ ବତରେଇକି ପିଠା ପାଇଁକି ପ୍ରୋଗ୍ରାମ କରିବି।
ହଉହୋ ମୁଁ କହିବି ଆଉ
ହଁ ହଁ କହିବୁ ଆଉ ସାନ ଭଉଣୀ କି ସାଙ୍ଗରେ ନେଇକି ଆସିବୁ। ଏକା ଆସିବୁନି ସାଙ୍ଗରେ ନେଇକି ଆସିବୁ ତମେ ଦି ଜଣ ମିଶିକି ଖାଇକି ଆଉ ମାଙ୍କ ପାଇଁ ନେଇକି ଯିବ ପିଠା ହେଲା। ହୁଁ। ଆଉ ମୋ ପାଇଁ କୋଉ ଦିନ ଆଣିବୁପୋଡପି ଟା
ହଁ ପୋଡ ପିଠା ତ ଆଉ ଏବେ ହବାର ନାଇଁ ଯାଇଁ ଆର ବର୍ଷ ର ରଜରେ
ଆଉ ଯାହାଵି ଗୋଟେ କଣ ନେଇକି ଆସିବୁ ଓହଁ ହ ଆଉ ତାହେଲେ ତାଙ୍କୁ କାଲି ସାନ ଭଉଣୀକୁ କେତେଟାରେ ବାହାରିବୁ ମତେ କହିବୁ ବସ ରେ ଆସିବୁ ନା କୋଉଥିରେ ସ୍କୁଟି ଆଣି ଆସିବୁ?
ବସ ରେ ଯିବି ଆଉ।
ହଉ ଠିକ ଅଛି। ମତେ କହିଲେ ମୁଁ ସେଇ ଉ
ରାତିରେ ରୋଷେଇ କଣ ଆଜି?
ରାତିରେ ସେଇ ରୁଟି ସନ୍ତୁଳା ତାପରେ ଏବେ ହବ ବରା ଟିକେ ହବ ସନ୍ଧ୍ୟା ବେଳେ ସମସ୍ତେ ଖାଇବେ ତାପରେ ରୁଟି ହବ ସନ୍ତୁଳା ହବ ଖାଇବେ ଆଉ ତମର?
ଆମର ବି ସେଇୟା ମା ର ସନ୍ତୁଳା ହେଇଛି ଆଉ ଡାଲମା ବି ଅଛି ସକାଳର
ହଁ।
ଆଉ କଣ ହବ ଆଉ
ହଁ ଏଇ ଖରା ଗରମରେ ତ ଆଉ କିଛି ଖାଇବାକୁ ବି ଇଚ୍ଛା ହଉନି। ନା ଖରା ବେଳେ ଦହି ଭାତ ତହିଁ ଟିକେ ବେଶୀ ଟେଷ୍ଟ ଲାଗୁଛି ଖାଇବାକୁ ନାଁ?
ଦହି ପଖାଳ
ହଁ ଦହି ପଖାଲ ତା ସାଙ୍ଗରେ ଶାଗ ବଡ଼ିଚୂୁରା ବାଇଗଣ ପୋଡା ହଁ ଆଳୁ ଭର୍ତ୍ତା ଠିକ ଠିକ ଠିକ
ସଇଲା ପଖାଳ କଂସା ଆଉ
ହଁ ହଁ ଟିକେ ପଖାଳ କଂସା ସହିତ ଆଉ ଯଦି ମାଛ ହେଲା ଯିଏ ଯୋଉମାନେ ଆମିଷ ଖାଉଛନ୍ତି ତାଙ୍କର ଉଡିଲା ଆଉ ତମେ ବା ତମ ତୁ ଆମିଷ ଘରେ ପଶେନି ବା ତମ ଘରେ
ନାଇଁ ଆମର ସମସ୍ତେ ଖାଆନ୍ତି ମୁଁ ଖାଏନି।
ଆଛା ଆଛା ତୁ ଖାାଉନୁ ନା
ନା
ଆଉ କଣ କିଛି ମାଛ ଅଣ୍ଡା କିଛି ବି ଖାଉନୁ ଓ ହୋ ହୋ ହୋ। ଆଉ ପ୍ରିୟ ଆ କଣ ଛୋଟ ବେଳୁ ଛାଡିଚୁ ନା ବଡ ହେଲା ପରେ ଛାଡିଲୁ?
ନାଇଁ ଏଇ ପାଞ୍ଚ ବର୍ଷ ହେଇଯିବଣି ଆଉ
ଛୋଟବେଳେ ଖାଉଥିଲୁ ତାହେଲେ?
ହଁ ଆଗରୁ ଖାଏ ଏମିତି ଭଲ ଲାଗେନି କିନ୍ତୁ ଖାଏ।
ଆଉ ସେ ଆମିଷ ଭିତରେ କୋଉଟା ପ୍ରିୟ? ଥିଲା
ଅଣ୍ଡା
ଅଣ୍ଡା ପ୍ରିୟ ଥିଲା ଅଣ୍ଡାର କେଶର ନା ଧଳାଟା?
ଟୋଟାଲ ଅଣ୍ଡାଟା ଦେଲେ ମୁଁ ଗିଳିଦେବି।
ଆଚ୍ଛା ଆଚ୍ଛା ଆଉ ମାଛ ଭିତରେ କୋଉ ମାଛ ପ୍ରିୟ ଥିଲା?
ସେ ଜିନିଷ ଟୋଟାଲି ମୋର ପସନ୍ଦ ହିଁ ନୁହଁ।
ଆଉ କଙ୍କଡ଼ା? କିଛି ବି ନୁହଁ?
ସିଏ ସବୁ କିଛି ନାହିଁ। ନା ମାଛ ମାଂସ ସେଗୁରା କିଛି ନାହିଁ କେ କେବଳ ଅଣ୍ଡାଟି ହେଉଛି ପେ ପସନ୍ଦ ଅଣ୍ଡାର ଯେକୌଣସି ଜିନିଷ କରିକି ଦେଲି ମୁଁ ଖାଇଦେବି ଆରାମସେ ତା ଦେହରେ ବି ଅଧେ ବାର ମୁଁ ଗୋଟେ କେତେ ବାର ଖାଏନି।
କୋଉ କୋଉ ବାର ଖା ହଉ।
ମୁଁ ଆଜି ବୁଧୁବାର ଖାଉଥିଲି ଶୁକ୍ରବାର ଖାଉଥିଲି ଆଉ ମାହା ଭାଦ୍ରମ ମାସରେ ଖାଏନି କାର୍ତ୍ତିକ ମାସରେ ଖାଏନି ଶ୍ରାବଣ ମାସରେ ଖାଏନି
ଓହୋ ମୁଁ ବି ତ ସେୟା ମୁଁ ଖାଇବିନି ମୁଁ କା କାର୍ତ୍ତିକରେ ବି ଖାଏନି ଶ୍ରାବଣରେ ବି ଖାଏନି ଭାଦ୍ରବ ମାସେରେ ଖୁଦରୁକୁୁଣି ଯୋଉ ରବିବାର ଗୁଡା ପଡେ ସେ ଖାଏ ମାସରେ କିନ୍ତୁ ରବିବାରେ ଗୁଡା ଖାଏନି ସପ୍ତାହକୁ ତିନି ଥର ଖାଏ।
ହୁଁ ଆମର ଖାଲି ସେଇ ବୁ ବୁଧବାରେ ଶୁକ୍ରବାରେ ଆଉ ମୁଁ ତ ରବିବାରେ ଖାଏନି କେବେଠୁ ଆସି।
ଆଚ୍ଛା ଆଚ୍ଛା ନାଇଁ ମୋର ବୁଧବାର ଶୁକ୍ରବାର ଆଉ ରବିବାର। ଏଇ ତିନିଟା ବାର ଖାଏ। ଆଉ ବାକି ଏବେ ବି ତ ଆଉ ଇଚ୍ଛା ହଉନି ଆମିଷ ଆଉ ଖାଇବା ପାଇଁ। ବେଶୀ ଏବେ ପ୍ରିୟ ଲାଗୁଚି ଛ ତୁ ଆଉ ।
ହଁ ସେଇଟା ତ ବ ବହୁତ ସୁନ୍ଦର
ବହୁତ ବଢିଆ ଲାଗୁଚି।
ମୁଁ ତ ଦିନ ଗଣୁଛି କୋଉ ଦିନ ଛତୁ ହବ ଟି କେ ତାହେଲେ ପନିର ହବ ଟିକେ
ଆଚ୍ଛା ଆଚ୍ଛା ନା ନା ଆମର ଆଜି ହେଇଥିଲା ଛତୁ ତର ତରକାରୀ ଆମ୍ବୁଲ ଟିକେ ପଡିକି ସୋରିଷ ମସଲା ହେଇକି ଛତୁ ତରକାରୀ ଆଜି ଖରା ବେଳେ ଖାଇବାରେ ହେଇଥିଲା।
ଆମର ପହିଲି ରଜ ଦିନ ଆସିଥିଲା ପନିର।
ଆଚ୍ଛା।
ସରଉ ନଥାଏ ମୁଁ କହିଲି ଟିକେ ପକେଇ ଦିଅ ରଖିଦିଅ ମୁଁ ଖାଇବି ଟିକେ। ଟିକେ ପକେଇଦିଅ ରଖିଦିଅ ମୁଁ ଖାଇବି ଏମିତି କରି ଚାରି ଦିନ ଯାଏ ମୁଁ ସେ ପନିର କି ରଖି ଖାଇଛିି। ତାକୁ କଞ୍ଚା ଖାଇଦି ସିଏବି ଯାଉଣୁ ଆସୁଣୁ ଶୁଣୁ ଖାଉଥିବି ଭାଜିଥିଲେ ଖାଇଦେବି।
ବହୁତ ପ୍ରିୟ ଆଉ। କି
ଆଉ ସେଇଟା ତ ମାନେ ଯିଏ ଆଇଁଷ ନ ଖାଇବେ ତାଙ୍କର ତ ଏଇଟା ପ୍ରିୟ ତ ହବ ନା।
ହଁ ମେନ୍ ଖାଦ୍ୟ ତାଙ୍କର ଏଇଟା ଆଉ।
ଏଇଟା ଆଉ ଛତୁ ଛତୁ ବେଶି କେହି ଓଷାରେ ଖାଉନାହାନ୍ତି।
ହୁଁ ହୁଁ ହୁଁ। ନାଇଁ ନାଇଁ ଛତୁ ଠାରୁ ଏଇ ଯୋଉଟା ଚାଷ କରାଉ ଯୋଉ ଯୋଉ ଚାଷ କରାଯାଉଛି ଯୋଉଟା ଫାର୍ମ ରେ ପାଳ କୁଟା ଛତୁ ପାଳ ଛତୁ ଟା ସେଇଟା ଭଲ ଲାଗେ। ମତେ ବଟମ ଛତୁ ବିଲକୁଲ ପସନ୍ଦ ଲାଗେନି।
ବଟମ ଛତୁ ଟା ଖାଲି ପ ଚିଲି ହବା ପାଇଁ ସେ ଟା ଭଲ ସେଇଟା ଭଲ ସେଇଟା ଭଲ ଲାଗେ ଚିଲି ଟା ହେଲେ ଭଲ ଲାଗେ ନହେଲେ ପ ପକୋଡ଼ା ହେଲେ ଭଲ ଲାଗେ। ଆଉ ନହେଲେ ବଟନ ଛତୁର କିଛି ଇଏ ନାହିଁ। ସିଏ ପାଳ ଛତୁ ଭାଜି। ଦେବ ପଖାଳ କସାଏ ଚାଲିଯିବ।
ହଁ ପାଳଛ ତୁଟା ଭଲ ଲାଗେ ସୋରିଷ ମ ମସଲା ଟିକେ ଦବ। ଆଉ ଆମ୍ବୁଲ ପଡିକି ସେଇଟା ପୁରା ସୋରିଷ ଦେଇକି ପୁରା ଶୁଖା ଶୁଖା ହେଲେ ବି ଭଲ ଲାଗିବ କି ଝୋଳ ରହିଲେ ବି ଭଲ ଲାଗିବ।
ହୁଁ ଛତୁ ବେସର୍
ବଢିଆ ଲାଗେ ଛତ୍ ତୁ ବେସରଟା, ଅଦା ମସଲାରେ କରନ୍ତି କିନ୍ତୁ ତା ଅପେକ୍ଷା ମୋତେ ଏଇଟା ହିଁ ବେଶୀ ଭଲ ଲାଗେ। ସେ ଅଦା ମସଲା ଅପେକ୍ଷା, ସେ ଚିକେନ୍ ଟାଇପ୍ ପ୍ରୋସେସରେ କରନ୍ତି।
ହୁଁ।
ତମକୁ କୋଉଟା ଭଲ ଲାଗେ?
ମତେ ତ ସେଇ ଛତୁ ବେସରଟା ହିଁ ଭଲ ଲାଗେ, ଆମ୍ବୁଲ ପଇଲେ ଗଲା।
ହୁଁ ହୁଁ ହୁଁ, ସେଇଟା ପା ବଢିଆ ଲାଗେ ଆଉ ବାରିରେ ତ ଆମର ଶାଗ ହେଇଛି ଆମେ ବି ଶାଗ କିଣୁନୁ, ବାରିରୁ ନେଇକି ଖାଉଛୁ, କଲରା ବି ହେଇଛି ମନକୁ ଗଛ ଉଠିଛି ପୁଣି ମଞ୍ଜି ବି ଲଗେଇଥିଲୁ ସେ ବି ବଢିଆ ବଢିଆ ଗ ଗଛ ହେଇକି କଲରା ବି ହେଇଛି, ସେଇ ଘରୋଇ ବାରିରେ ଯୋଉ ଜିନିଷ ସବୁ ହେଇଛି ସେଇଥିରେ ଆଣି ଖାଇଛୁ ଆଉ
ଆମର ବି ବାରିରେ ସେମିତି ଚାଷ ହେଇଚି। ବାବା ଆମର ଚାଷ ଲଗେଇଚନ୍ତି। ଛଚିନ୍ଦ୍ରା କଲରା ବାଇଗଣ ଖଡ଼ା ଶାଗ, ଧନିଆ ପତ୍ର। ଆଉ ଲଙ୍କା ଟମାଟର, ସଜନା ଗଛ, ଭୃସଙ୍ଗା ଗଛ, ଲେମ୍ବୁ ଗଛ, ଲେମ୍ବୁ କାଗଜି ଲେମ୍ବୁ ଅଛି, ଗୋଟେ କମଳା ଲେମ୍ବୁ ଅଛି ଗୋଟେ।
ଓହୋଃ ଏତେ ସବୁ ଗଛ ଲାଗିଛି।
ଗୋଟେ ଗୁଆ ଗଛ ଅଛି ନଡିଆ ଗ ଗଛ ଅଛି ଆଉ ଯେତେ ପ୍ରକାରର ଫୁଲ ଗ ଆଛା।
ଆଚ୍ଛା ଆଚ୍ଛା କି କି ଫୁଲ ଅଛି?
ମନ୍ଦାର ଫୁଲ ଟଗର ତରାଟ ସୋଉଠୁ ବଡ ଟଗର ଗୋଟ୍ ଗୋଟେ ଅଛି ପେନ୍ଥା ପେନ୍ଥା ସିଏ ଗୋଟେ ନାଲି ମନ୍ଦ୍ ତାର ଭିତରେ ତିନି ପ୍ରକାରର ଅଛି ମାନେ ଗୋଟ୍ ଗୋଟେ ପୁରା ନାଲି ଆଉ ଗୋଟେ ମାନେ ଅଳ୍ ଳ୍ପ ନାଲି ଥିବ ସେମତି ଆଉ ପେନ୍ଥା ହେଇକି ଥିବ ଗୋଲାପ୍ କଲରର ପେନ୍ଥା ମନ୍ଦାର, ସୋଉଠୁ ମାଟିଆ ମନ୍ଦାର ଗୋଟେ ଅଛି। ପାଞ୍ଚ ପାଖୁଡିଆ ଆଉ ଗୋଟେ ଅ ମାଟିଆ ମନ୍ଦାରର ପା ମାନେ ପୁରା ପେନ୍ଥା ହେଇକିନା ପୁରା ରହି ଥିବ ସେଇଟା। ସିଏ କାଠ ଚମ୍ପା ଅ କନିଆରୀ
ଆଉ ଗୋଟେ କଥା ଶୁଣୁ ମୋର ମୁଁ ଏଇଥରକ ବର୍ଷା ହେଲା ପରେ ମୁଁ ଆମ ବାଡିରେ ଲଗେଇବି ମ ସବୁ ସବୁ ମନ୍ଦାର ରୁ